କେମିତି ଅଛ? ଆପଣ କେମିତି ଅଛନ୍ତି? ହାଲୋ। କୁହନ୍ତୁ? ବହୁତ୍ ଭଲରେ ଅଛନ୍ତି ତ?
ହାଲୋ?
ହଁ କୁହନ୍ତୁ?
ଆଚ୍ଛା ଆପଣଙ୍କର କଣ କିଛି ଯୋଉ ମାନେ କଥା ଟା କିଛି ମାନେ ଭାଷା ଟା ଶୁଣା ହେଲାନି କିଛି କଣ ହେଇଚି କି?
ନାଇଁ ଆମର ଅସୁବିଧା ଯେହେତୁ ହେଇଚି ଆମର ଜନଗହଳି ଏରିଆ ଆମର ଟିକିଏ ଅସୁବିଧା ହେଉଚି।
ଆଚ୍ଛା ଆଚ୍ଛା। ଆଚ୍ଛା ଆଉ ମୁଁ ଆପଣଙ୍କୁ ଏଇଥି ପାଇଁ ହଁ ମୁଁ ଭଲ ଅଛି ଆଉ ମୋର ଗୋଟା ପ୍ରଶ୍ନ ଥିଲା ତ ମୁଁ ସେଥିପାଇଁ କହୁଥିଲି। ଆପଣଙ୍କୁ କଲ୍ କରିଚି। ମୁଁ ଶୁଣିବାକୁ ପାଇଚି ଆପଣ ଡାକ୍ତର ପାଇଁ ପ୍ରସ୍ତୁତି ହଉଚନ୍ତି ପାଠ ପଢୁଚନ୍ତି। ଆଉ ଆପଣ ଏଇ ଯୋଉ ଆଜିିକାଲି ର ଏତେ ତ ମାନେ ବହୁତ୍ ସାରା ଅଛି ଆପଣଙ୍କ ପାଇଁ ଏ ମାନେ ଚାକିରି ମାନେ ଯେମିତି ଆମର ମାଷ୍ଟର ଅଛି। ଏ କି ଆମର ପୋଲିସ ଅଛି ଆପଣ ତ ପୁରା ଡେଙ୍ଗା ଆ ଉଚା ପିଲା। ଆପଣ କେମିତି ସହଜ ଟାକୁ ନ ବାଛି କଷ୍ଟ ବାଚିଲେ ଡାକ୍ତର ତ ବହୁତ୍ ସାରା ପଢୁଛନ୍ତି କିନ୍ତୁ ପାଉନାହାନ୍ତି କିନ୍ତୁ ଆପଣ କେମିତି ଡାକ୍ତର ପଢେଇବାକୁ ବାଛିଲେ କହିଲେ ଟିକେ ମତେ?
ମୁଁ ତ ବହୁତ ସମାଜର ଉନ୍ନତି କରିବା ପାଇଁ ଚାହୁଁଛି। ଆମ ଯୁବପିଢ଼ି ଯେହେତୁ ବହୁତ ମ ଅସ୍ୱାକ୍ଷରତା, ଅସ୍ୱାକ୍ଷରତା ଅଛି। ଯାହା ଫଳରେ କି ଆମେ ତାକୁ ସମାଧାନ କରିବା ପାଇଁ ଆମେ ନିଜେ ଚେଷ୍ଟା କରିବା ଆମେ କେମିତି ଆଗକୁ ବଢ଼ିବା। ଯେହେତୁ ମୁଁ ଡାକ୍ତର ଉଁ ପାଠ୍ୟ କାର୍ଯ୍ୟକ୍ରମ କରୁଛି। ଆମ ସମାଜରେ ଯେତିକି ଅସୁବିଧା ହେଉଛି। ଯେହେତୁ ଆମ ଗାଁରେ। ଡାକ୍ତର ସୁ ସୁବିଧା କିଛି ନାହିଁ। ସେ ଯୋଗୁ ଆମେ ଟିକେ ଧ୍ୟାନ ଦେଇ ଦୋଉଛୁ ଟିକେ। ଯାହା ଫଳରେ କି ସାଧାରଣତଃ ଲୋକ କିଛି ସୁରକ୍ଷିତ ହେଇପାରିବେ। କିଛି ଚିକିତ୍ସା ସୁବିଧା କରିପାରିବୁ ତାଙ୍କୁ।
ଓ ଆଚ୍ଛା।
ଆପଣ କଣ ଚାହୁଁଛନ୍ତି ଆଗକୁ?
ଓ ଆପଣ ଚାହୁଁଛନ୍ତି ଯେ ଏ ଯୋଉ ଗାଁ ରେ ବହୁତ ଲୋକ ଅସୁବିଧାର ସମ୍ମୁଖୀନ ହଉଛନ୍ତି ସେ ସେଥିପାଇଁ ଆପଣ ଟିକେ ଡାକ୍ତର ମାନେ ପାଠ ପଢିବାକୁ ଆପଣ ଚାହୁଁଛନ୍ତି ନାଇଁ? ଆଉ ଡାକ୍ତର ହେଲେ ବହତୁ କିଛି ଉପକାର ପାଉଛନ୍ତି। ଲୋକମାନେ ବି ବହୁତ ମାନେ ବହୁତ ଏବେ ତ ବହୁତ ସାରା ପୁରା ରୋଗ ହଉଛି ନା। ଆଉ ଆପଣଙ୍କର ଆପଣ କଣ କେମିତି ସବୁ ରୋଗୀ ମାନଙ୍କୁ ସାହାଯ୍ୟ କରିବେ? ଏଇ ବିଷୟରେ କହିଲେ ମତେ?
ଆମେ ତ ଜନସାଧାରଣଙ୍କ ସୁରକ୍ଷା ପାଇଁ ଆମେ ଅଛୁ।
ଆଚ୍ଛା ଆଚ୍ଛା, ଆପଣ ଗୋଟେ କାମ କରନ୍ତୁ ଶୁଣନ୍ତୁ ମୋ କଥା। ଆପଣଙ୍କର ଅ ଯଦି ବି ସାହାଯ୍ୟ କରିବାକୁ ଚାହୁଁଛନ୍ତି ମାନେ ମୁଁ କହୁଛି ଦେଖନ୍ତୁ ପୁରା ଗରିବ ଧରଣର ଲୋକ ବହୁତ ଅଛନ୍ତି ଯାହାଙ୍କର ପଇସା ପତ୍ର ନାହିଁ। ଆପ ଆପଣ ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ନା ପଇସା ପତ୍ର ନେବେ ଏ ତାଙ୍କ ପାଇଁ। କଣ କହୁଛନ୍ତି?
ନାଇଁ ଆମର ଜ ଅର୍ଥ ଅ ଅର୍ଥନୀତିକ ଅବସ୍ ଅବସ୍ଥାରେ ଆମ ଗାଁକୁ ଦେଖିବାକୁ ଗଲେ ଆମ ଗାଁର ସାଧାରଣତଃ ଲୋକ ଲୋକ ଘରଟିଏ ପାଇ ପାରୁନାହାନ୍ତି। ଯେହେତୁ ସେ କିଛି ଶିକ୍ଷା ତ ପାଇ ପାରୁନାହାନ୍ତି। ଯେହେତୁ ସିଏ ବି କିଛି ଡା ଡାକ୍ତରଙ୍କର ସାହାଯ୍ୟ ବି କିଛି ପାଇପାରୁନାହାନ୍ତି। ଆମେ ତାଙ୍କୁ କେମିତି ସୁରକ୍ଷା ଦେବା। ସେ ବିଷୟରେ ଆମେ ତାଙ୍କୁ ଦେଖୁଛୁ ଆମେ ବି ଶିଖଉଛୁ ବି ତାଙ୍କୁ। ସେବା ବି କିଛି ଆମେ ବି ଯୋଗଉଛୁ। ସମାଜ
ମୁଁ ମୋ ମା କହୁଥିଲେ କି ମତେ ବି ଡାକ୍ତର ପାଠ ପଢେଇବା ପାଇଁ। କାରଣ ଏଥିପାଇଁ ଯେ ରୋଗରେ ବହୁତ ଲୋକ ପୋକ ମାଛି ପରି ମୃତ୍ୟୁବରଣ କରୁଛନ୍ତି। ତ ଯାହାଙ୍କ ପାଖରେ ପଇସା ନାହିଁ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହଉଛନ୍ ତ ସେଥିପାଇଁ ମୋ ମା ବି ମତେ କହୁଥିଲେ କି ଡାକ୍ତର ପାଠ ପଢ। ପଢି ସାରିଲା ପରେ ତୁ ଯେମିତି ମତେ କହିଥିଲେ କି ଯେମିତି ଏ ମାନେ ଗୋଟେ ଡାକ୍ତରଖାନା ଖୋଲିବୁ ଯେମିତି ଆମର ରୋଗୀ ମାନଙ୍କୁ ସେବା କରିପାରିବୁ। ଆଉ ମାନେ ଏମିତି ମା କହିଦେଲେ ଆଉ। ମୋର ବହୁତୁ ଇଚ୍ଛା ଶକ୍ତି ଥିଲା ଯେ ହେଲେ ଅର୍ଥ କବଳରୁ ମୁଁ ଟିକେ ପାଠ ପଢି ପାରିଲି ନାହିଁ ଆଉ। ଆଉ ଯଦି ଆପଣଙ୍କୁ ଠିକ ଲାଗୁଛି କି ଆପଣଙ୍କ ପରିବାରରେ ପଇସା ପତ୍ର ସାହା ର୍ଯ୍ୟ କରିବେ ତ ଆପଣ ନିଶ୍ଚିନ୍ତ ଡାକ୍ତର ପାଠ ପଢନ୍ତୁ। ଏତିକି ଅନୁରୋଧ ସବୁ ରୋଗୀ ମାନଙ୍କୁ ଟିକେ କମ ଖର୍ଚ୍ଚ ରେ ପଢେଇ ପାରିବେ ଆଉ। ମାନେ ସରି ଶିଖି ଶିକ୍ଷା ଟିକେ ଦେଇପାରିବେ ନହେଲେ ତାଙ୍କୁ ସେବା ବି କରିପାରିବେ ଯଦି କୌଣସି ଡାକ୍ ଧର ପାଠ ପିଲା ପଢୁଛନ୍ତି ତାଙ୍କୁ ବି ଟିକେ ଚେଷ୍ଟା କରନ୍ତୁ। ଆଉ ବୁଝିପାଇଲେ?
ଆଜ୍ଞା ଆପଣ ତ ଦେଖୁଥିବେ ଲୋକ୍ କମାନଙ୍କର ଏବେକାର ପରିସ୍ଥିତି। ମାନେ ଯେହେତୁ କିଛି ସୁବିଧା ସୁଯୋଗ କିଛି ପାଇପାରୁନାହାନ୍ତି। ଯାହାଫଳରେ କି ବହୁତ ଅ ଅସୁବିଧାରେ ରହୁଛନ୍ତି ଜନବସତିରେ।
ଆଚ୍ଛା।
ତା ବିଷୟରେ ଆମେ କିଛି କଥା ହେବାକୁ ଚାହିଁବା।
ଆଚ୍ଛା ଆଚ୍ଛା।
ହ
ଆଉ କୁହନ୍ତୁ ସେମାନେ ଅଧିକାଂଶ ଲୋକଙ୍କର ଦେଖନ୍ତୁ ବ୍ୟବସାୟ ବହୁତ କମ୍। ଯେମିତି ଗୋଟେ ଦିନ ମଜୁରିଆ ସେ ଦୁଇଶହ ଟଙ୍କା ପାଉଛି ତିନିଶହ ଟଙ୍କା। ବର୍ତ୍ତମାନ ଏବେ ଡାକ୍ତରଙ୍କର ପ୍ରଥମେ ଯୋଉ ଯାଉଯୁ ଆମେ ଏ ଆମର ମାନେ ଫାଷ୍ଟ ଫିସ୍ ପଇସା ଟା ଆମର ହଉଛି ପାଞ୍ଚଶହ ଟଙ୍କା ପଡୁଛି। ବହୁତ କଷ୍ଟ ଅଭାବରେ ଲୋକ ବି ରହୁଛନ୍ତି। ତ ସେଥିପାଇଁ ସେମାନେ ନିଜେ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରୁଚନ୍ତି। ତ ମୁଁ ଭାବୁଛି ବହୁତ କମ୍ କିଛି ଯଦି ହବ ତାହେଲେ ଏ ପଇସା ପତ୍ର ଯଦି କମ୍ କିଛି ହୁଅନ୍ତା କି ଅଧା ପଇସାରେ ବି ଦେଖି ପାରିଲେ ଟିକେ ଭଲ ଅ ରୋଗୀଙ୍କର ବି ଟିକେ ଭଲ ହେଇପାରନ୍ତା। ଡାକ୍ତର ବି କିଛି ଅଳ୍ପ ପଇସାରେ ବି ଟିକେ ଚିକିତ୍ସା କରିପାରିଥାନ୍ତେ। ସେଥିପାଇଁ ମୁଁ ଚାହୁଁଥିଲି କେମତି ଜଣେ ଗୋଟେ ଭଲ ଡାକ୍ତର ଟିଏ କିଏ ଯେମିତି ଆସନ୍ତୁ? ଠିକ୍ ଅଛି ଆପଣ ଯଦି ଡାକ୍ତର ପାଠ ପଢୁଛନ୍ତି ଭଲ ପଢନ୍ତୁ। ଆପଣବି ଟିକେ ଚେଷ୍ଟ୍ ଟା କରନ୍ତୁ। ଆପଣଙ୍କର ଯୋଉ ସାଙ୍ଗସାଥି ଯିଏ ପାଠ ପଢୁଥିବେ ତାଙ୍କୁ କହିବେ ସେ ଯେମିତି ମାନେ ଏ ମାଗଣାରେ ଲୋକମାନଙ୍କୁ ଟିକେ ଚିକ୍ ଚିକିତ୍ସା ଶିବିର କରାଇ ପାରିବେ ଆଉ ଆଉ କଣ କହୁଛନ୍ତି?
ମୁଁ ତ ବି ଚାହୁଁଛି ବି ଆମ ଆମ ଗାଁ ରୁ ବି ବେକାରୀ ସମସ୍ୟା ହଟିକିଣି ଏଁ ଛାତ୍ରଛାତ୍ରୀମାନେ ଏ ଆମର କିଛି ଶିକ୍ଷିତ ହେଇପାରନ୍ତୁ।
ନାଇଁ ଆପଣଙ୍କ ଗାଁ ରେ ତ ଯୋଉ ପିଲାକୁ ଆପଣ ଡାକ୍ତର ପଢୁଛନ୍ତି ଆପଣ ତ ଶିକ୍ କ୍ଷା ଦେଇପାରିବେ ମୁଁ କହୁଛି ଯଦି ଆପଣଙ୍କର ଯୋଉ ଡାକ୍ତର ପାଠ ଯୋଉ ସାଙ୍ଗମାନେ ତାଙ୍କ ସମସ୍ତଙ୍କୁ କହିବେ ଯେ ଟିକେ ଏମିତି ମାଗଣାରେ ଚିକି କରିପାରିବେ ବୁଝିପାରିଲେ?
ହଁ ଆ ଆପଣ ତ ବନ୍ଧୁ ବହୁତ ଭଲ କଥାଟେ କହିଛନ୍ତି। ଯେହେତୁ ମୁଁ ଡାକ୍ତର ମୋ ସାଙ୍ଗ ମିତ୍ର ଯିଏ ଅଛନ୍ତି। ଏ ବାର ପନ୍ଦର ଜଣ ଯେ ଯୋଉ ଡାକ୍ତର ବି ମୁଁ ବି କହିକି ବି ଏ ସେ
ହୁଁ ହୁଁ ଆଚ୍ଛା ଆଚ୍ଛା। ଆପଣ ତାହେଲେ ଏମିତି କହିପାରୁଛନ୍ତି ନାଇଁ? ଆଚ୍ଛା ଠିକ୍ ଅଛି ଆପଣ ବି ଚେଷ୍ଟା କରନ୍ତୁ। ହଁ ଆପଣ ନିଶ୍ଚିତ ପାରିପାରିବେ କାରଣ ଆପଣ ସେଇ ତ ଡାକ୍ତର ଲ୍ ପାଇଁ ପଢୁଛନ୍ତି ନା ଆପଣ ସେଇ ଧାଡି ବାଛିଛନ୍ତି ତ ଆପଣ ଚେଷ୍ ଚା କରିଲେ ବି ଆପଣଙ୍କ ଦ୍ଵାରା ଯେମତି ଆପଣ ଗୋଟେ ଏ ନିଃସ୍ଵାର୍ଥ ପର ଭାବରେ ଯେମିତି କହିପାରୁଛନ୍ତି ଯେ ମୁଁ ଉ ମାନେ ସାହାଯ୍ୟ ଲୋକଙ୍କୁ କରିପାରିବେ ତ ଆପଣ ଯଦି ସେମିତି ଆପଣଙ୍କର ସାତ ଆଠ ଜଣ ସାଙ୍ଗକୁ ବୁଝେଇଦେବେ ତ ସିଏ ବି ଏମିତି କିଛି